ହ୍ୟାଲୋ
ହଁ ଭାଇ।
ହଁ ଭାଇ କୁହନ୍ତୁ। କଣ?
ବର୍ଷା ଦିନ ଯେହେତୁ ଯେ ଏ ଲଘଚାମନ୍ତୁ ବର୍ଷା ଯୁଗରୁ ଏଇଟା ବହୁତ ଚାଷୀମାନଙ୍କ କତୁରୁ କ୍ଷୟ କ୍ଷତିର ମୁହାଁଉଛି କ୍ଷୟକ୍ଷତି ପାଇଁ। ଆପଣ ତ ବିଭିନ୍ନ ଚାଷ କରୁଥିବେ କି ଆପଣଙ୍କ ଘରେ କି ବାପ ମା କି କରୁଥିବେ ଚାଷ କି ଆପଣ ଗାଁ ଗରେ କିଏ ଚାଷ କରତ ଧାନ ଚାଷ ତ ଏଠି ଚାଷ ତ ଆମେ କରିଚାଲିଛୁ ବାପା ମାଙ୍କୁ ସାହାଯ୍ୟ କରିଛୁ। ରଷ ପାଇଁ ତ ଏବେ ତଳି ବି ପଡ଼ିଥିଲା ଧାନ ଚାଷ ପାଇଁ। ତ ଆମେ କି ତଳି କିଆରିରେ ହାଣିକି ଏବେ ଆସିଲୁ ହ୍ୟାଲୋ।
ହୁଁ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହଁ
ତ କୁହନ୍ତୁ ଆପଣ କିଛି
ବର୍ଷା ତ ତ ଉଠେଇଥିଲା ସକାଳୁ ଆଉ ସକାଳୁ ବର୍ଷା ପକେଇଲା ଏବେ ବି ସ ଛାଡ଼ି ନାହିଁ ଟି କି ଟିକେ ପକାଇକିନା ଛାଡୁଛି ପାଞ୍ଚ ମିନିଟ୍ ଦଶ ମିନିଟ୍ ହବ।
ଆଜ୍ଞା
ଉଁ ହୁଁ ତମ ଆଡେ କେମିତି କଣ ବର୍ଷା ପକୋଉଛି?
ହାଲୋ।
କଣ?
ହାଲୋ।
ହଁ ଯେହେତୁ ଆପଣ କୁହନ୍ତି ମେଘ ତ ଏବେ ଚାରିଆଟେ ଲାଗି ଯାଇଚି ଲଘୁଚାଉଁ ପୌଜଣିତ ବର୍ଷା ଯୋଗୁରୁ ତା ହେଲେ ସାଙ୍ଗମାନେ ବି ବୁଲିବା ପାଇଁ ଚେଷ୍ଟା କରୁଥିଲୁ। କିଛିଟା ଜାଗା ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ।
ହୁଁ।
ଏଠିକି ବି ଆମେ ଯାଇପାରୁନୁ କାରଣ ସବୁଆଡେ ମେଘ ବର୍ଷା ଲାଗି ରହିଚି। କାଦୁଅ ପାଣି ତରାସ୍ତା ଗୁରା ବି ଖରାପ୍ ଅଛି। ଗାଡି ବି ଚଲାଚଳ କରିବା ପାଇଁ ବହୁତ କ୍ଷୟକ୍ଷତି ହୋଉଚି ରାସ୍ତାର ଦୁର୍ଘଟଣା ବି ଚାଲିଚି। ବର୍ଷା ଯୋଗୁରୁ ଗାଡ଼ି ଚକା ଖସି ଯାଉଚି ଆମ ଗାଁରେ ବି ରାସ୍ତାରେ ହେଇଁ ତ ଲୋକମାନଙ୍କ ଛୋଟ ଚିନ୍ତାଧାରା ଲୋକ ରାସ୍ତା ଗୁଡାକ ବି ଉପରେ ମାଡି ବସିଛନ୍ତି ଲୋକମାନେ ଘରକରିକି ସରକାର ରାସ୍ତା। ଜେଗା ଉପରେ। ବୁଝିଲେ? ହାଲୋ।
ହଁ।
ତ ଏହିସବୁ ଲୋକଙ୍କ ଛୋଟପ୍ରକୃତି ଗୁଣ ଯୋଗୁରୁ ତ ଆମ ଗାଁରେ ଏ ସଡକ ତ ନାହିଁ ଏତେ ବି ଭଲ। ତ ସଡକ ଯୋଜନା ତ କରିଛନ୍ତି ସରକାର। ତ କିନ୍ତୁ ଆମ ଗାଁକୁ ଏବେ ପହଞ୍ଚି ପାରିନି ସଡକ ଯୋଜନା ତ ପହଞ୍ଚିଛି ତ ସେ ଏତେ ବି ଭଲରେ କରିନାହାନ୍ତି। ଲୋକମାନେ ନିଜର ପକେଟ୍ ରେ ପଇସା କରିବା ପାଇଁ ସେଟା ନିମ୍ନମାନର କାମ ଆକୁଆପାଇଁ ନୋଉଥିବେ ସେ ଶସ୍ତାରେ କାମ କରି ନେଇ ଦେଇ ତେଣୁ ଏବେ ରାସ୍ତାଘାଡ଼ ଭାଙ୍ଗିଗଲାଣି ତ ମାଟି ପଡ଼ିଚି ଏବେ ନୂଆ ରାସ୍ତା ପାଇଁ ତ ବହୁତ ଯାନବାହାନ ବି ଚଳାଚଳ କରେ ବହୁତ୍ ଆମେର
ହ
ଆଜି ଲୋକମାନେ କରୁଛୁ ତ ଆପଣ ବୁଝିପାରୁଥିବେ?
ହୁଁ।
ତେବେ କୁଆଡ଼େ ବୁଲିବାକୁ ଗଲେ ବି ଯାଇ ହୋଉନି। ହାଁ ବି ବହୁତୁ ମେଘ ବି ହୋଉଚି। ବର୍ଷା ତାଦେହରେ ଚକା ବି ଖସୁଚି। ଏବଂ ଲୋକମାନେ ଯୋଉ ଧାନ ଚାଷ ପାଇଁ ତଳି ପକେଇଥିଲେ ତସେ ତଳି ବି ପାଣିରେ ବୁଡି ରହି ନଷ୍ଟ ହେବାକୁ ଲାଗିଲାଣି। କାରଣ ଏପ୍ର ପ୍ରଚୁର ବର୍ଷା ଯୋଗୁରୁ ଚାରିଆଡ଼େ ପାଣି ତ ହିର କାଟି ବି ହୋଉନି।
ବୁଝିଲେ?
ହୁଁ‌।
ତ ଆପଣଙ୍କ ଆଡେ ବି ବହୁତ ମେଘ ହୋଉଥୁବ?
ହୁଁ।
ତ କିଛି କୁହନ୍ତୁ ଆପଣଙ୍କ ଆଡେ କେତେ ଦିନି ହେଲା କି
ଆଉ ଗୌତମ ଘର୍। ଖାଇଲ?
ତ କାଲି ରହିଛି।
ହୁଁ, ଦି ଚାରି ପାଞ୍ଚ ଦିନି ହବ ହେଲାଣି ଆଉ
ତ ଆପଣଙ୍କ ଘରେ ବି କି ଚାଷ କରୁ ତ କି ଆପଣ ଚାଷ କରୁଥିବେ କିଛି କୁହନ୍ତୁ ଚାଷ ବିଷୟରେ କେମିତି କଣ ଚାଲିଛି ଆପଣଙ୍କ ତଳି ପଡ଼ୁଥିଲା। କଣ କେମିତି ଚାଲିଛି ଟିକେ କୁହନ୍ତୁ?
ହ କାଲି ତ କୋଡିଏ ଜଣ ଯାଉଥିଲା। ଯାଉଥିଲା
ଆଜ୍ଞା, କୁହନ୍ତୁ।
ଦଶ ବାର ତିନି ଖଣ୍ଡେ ଲାଗିବ କୋଡି ହଣା ହଣି କା।
ଆଜ୍ଞା ତାପରେ କୁହନ୍ତୁ।
ତମ ଆଡେ ହଣା ହଣି ହେଇନି?
ହଁ ଆମ ଆଡେ ତ ହଣା ହଣି ହେଇକି ତଳି ପଡିଛି ତ ତାକୁ ଆମେ ସମତୁଲ ଫାଷ୍ଟ କରିକି ତାପରେ ପାଣିରେ ବତୁରା ହେଇଥିବା ବିହନକୁ ତାକୁ ଛାଣି ଖାଲି ଅଖାରେ ପକେଇ ତାପରେ ଅଖା ପକେଇକି ଉଷ୍ମ କରି ଟିକେ ପାଣି ଅଳ୍ପ କଣ ପାଣି ଛିଞ୍ଚନ କରି ତାକୁ ଗଜା କରିଥିଲୁ ଧାନକୁ ତ ନିଜେ କିଆରି କିମ୍ବା ଜମିରେ ଆମେ ଧାନ ଚାଷ ପାଇଁ ସମତୁଲ କରି ତଳି ପକାଇବା ପାଇଁ ହିଁଡ଼ କାଟି ସମାନ କରିଥିବା କିଆରିକି ତାପରେ ଭାଗ ଭାଗ କ ପରେ ବିଭିନ୍ନ ପ୍ରକାର ବିହନ୍ନତା ଅଛି ଆପଣ ଜାଣିପାରୁଥିବେ ବିଭିନ୍ନ ଯେମିତି କି ହଜାରେ ଅଠର ହଉ ଚମ୍ପା ହଉ ଗୁ ଗୁଜୁରାତି ହଉ ବିଭିନ୍ନ ପ୍ରକାର ତ ଜାଣିଥିବେ ଆପଣ।
ହୁଁ
ହ୍ୟାଲୋ।
ହୁ
ହ୍ୟାଲୋ।
ଚାଲୁନୁ କଣ ନବା ଆଉ
ହ୍ୟାଲୋ। ହଁ ଜାଣିଥିବେ ତ ବିଭିନ୍ନ ପ୍ରକାର ବି ଧାନ ଅଛି ଉପଲବ୍ଧ ହେଲାଣି ତ ସେଇ ପକାରୀ ଆମେ ନିଜ ନିଜ ବାଣ୍ଟି ନେଇ ଯାଇଥିଲୁ କିଆରି କି ଏହି ଏରିଆରେ ଏ ଏହି ହୁଁ ହୁଁ ବିହାନ ପଡ଼ିବ ବୋଲି ଆମେ ବିଭିନ୍ନ ପ୍ରକାର ବିହନକୁ ପାଣିରେ ଗଜା କରି ତାକୁ ଉଁ ତ ନିଜ ଇଏରେ କେ ବିଲରେ ସିଞ୍ଚନ କରିଥିଲୁ ହାଣିକି
ହୁଁ।
ଏବଂ ହିର କାଟି ଥିଲୁ ପାଣି ବୁଡ଼ିଯିବ ବୋଲି ତଳିରେ କାରଣ କାଲି ବି ଅଳ୍ପ ତଳି ପଡ଼ିଥିଲା। ଦଶ ଦିନ ପୂର୍ବରୁ ବି ଆଉ କିଛି ବଡ ଫ ବଡ ତଳି ହେଇଗଲାଣି ସିଏ ବି ପଡିଥିଲା। ପ୍ରଚୁର ବର୍ଷା ଯୁରୁ ବଡ ବଡ ତଳି ତ ବୁଡିଗଲାଣି ଏବଂ ଛୋଟ ଛୋଟ ତଳି ବି ନଷ୍ଟ ଡର ଲାଗିଲାଣି କାରଣ ଏକା ଜାଗାରେ ବର୍ଷା ପାଣି ହେଲା ବଳକୁ ସବୁ ଗଜା ଗୁଡିକ ଏକାସତ୍ର ହୋଇହେଇଯାଉଛନ୍ତି ତ ଯାହା ଫଳରେ ଗଛ ବି ଉତ୍ପନ୍ନ ହେଉନାହିଁ। ତ ଏବେ ପବନ ସାହାଯ୍ୟରେ ନଡିଆ ସେଥିରେ ଯାହା ବିି ଶୁଖିଥିବ ନଡ଼ିଆ ତ ସେ ସବୁ ନଡ଼ିଆ ବି ଗଛ ପାଖରେ ବିଲ ତ ବାରିକୁ ପାଖରେ ରହିଥିବାରୁ ଆମର ତ ଲୋକ ଏବେ ବ ଚଢ଼ିବାକୁ ଗଛରେ ଡ଼ରୁଛଅନ୍ତି କାରଣ ବର୍ଷା ଦିନେ ଗୋଡ଼ ଖସ ଯୋରେ ପବନ ଧଉଛି ଘଡ଼ଘଡ଼ି ବିଜୁଳି ବି ମାରୁଛି ତ ସେଥିପାଇଁ ଲୋକ ବି ଯାଉନାହାନ୍ତି ଚଲିବପାଇଁ। ଏତେ ବିି ମାରୁୁ ନେଇ କାରଣ ଏଟା ଲଘୁଚାପ ଜନିତ ବର୍ଷା ଏତେ ବିି ଏ ହି ବିଜୁଳି ଘଡଘଡି ମାରୁନି ସାଧାରଣତଃ ଟିକେ ଟିକିଏ ମାରୁଛି କିନ୍ତୁ ଲୋକମାନେ ତ ଜରୁୁନାହାଁନ୍ତି ଯେହେତୁ ମଣିଷ।
ହୁଁ।
ସାଧାରଣତ ଲୋକମାନେ ନିଜ ତଳିିକିଆରିକୁ ବଞ୍ଚେଇବା ପାଇଁ ହୁଁ ଚାରିପଟ ବାଡ଼ ବୁଜନ୍ତି ଏବଂ ଜାଲି ବୁଲୁଅନ୍ତି।
ଏବେ ଗାଈଗୋରୁ ବି ଛାଡ଼ିଦେଉଛନ୍ତି ଲୋକମାନେ ଘାସ ଚରିବା ପାଇଁ ବର୍ଷା ଦିନେ ଏବେ କଁଳିଆ ଘାସ ହୋଇତିବ ଆପଣ ଜାଣିଥିବେ।
ହ୍ୟାଲୋ।
ହୁଁ।
ତ ଏବେ ସେଇ କଅଁଳିଆ ଘାସକୁ ଚରିବା ପାଇଁ ଗାଈମାନେ ଏବଂ ଷଣ୍ଡମାନେ ତ ଏବେ ପ୍ରବଳ ସବୁଆଡ଼େ ଷଣ୍ଢ। ଏବେ ଷଣ୍ଡମାନେ ବି ତଳି କିଆରି କିି ସେ ଭାବୁଛନ୍ତି ଘାସ ବୋଲି ସିଏ ତ ଜାଣିପାରିବେନି ନାହିଁ ଏଇଟା ଧାନ ପାଇଁ ଅଛି ଆକୁ ଆମେ ଖାଇବାନି। ତ ସେମାନେ ବି ବାଡ ଭାଙ୍ଗି ପାରିବଛନ୍ତି ଭାଙ୍ଗି ଦଉଛନ୍ତି ତାଙ୍କ ଶିଙ୍ଘରେ। କଣ?
ତ ସେଇଠୁ ତାକୁ ବି ଖାଇଦଉଛନ୍ତି ତ ଆମେ କିଛିଟା ବାଡ ଦେଇଛୁ ଏବଂ ଜାଲି ବି ବୁଲେଇଛୁ।
ତ କଣ କରିବୁ ଆଉ ସବୁ ତ ଗାଈ ଗୋରୁ ଖାଇଦଉଛନ୍ତି। ନଷ୍ଟ ବି କରିଦଉଛନ୍ତି ଖେଦି ବି ଦଉନ୍ତି। ପାଦରେ ଚାପି ବି ଦେଉଛନ୍ତିି ତ ସିଏ ବି ସବୁ ଦବି ଯାଉଛି ମାଟି ତଳେ ତ ସିଏ ଆଉ ଗଛ ହେଇପାରିବନି ନା।
ହୁଁ।
ତ ଆପଣ କିଛି ବି କୁହନ୍ତୁ ଧାନ ଚାଷ ଘର ବିଷୟରେ କିମ୍ବା କୌଣସି ଚାଷ ବିଷୟରେ କିଛିଟା କୁହନ୍ତୁ।
ଆମର ତ ତଳି ପଡିଥିଲା ପୁଣି ଆଠ ବଷ ଦଶ କୋଡିଏ ଦିନ ହବ ପଣି କାଲି ଠୁ ଷ୍ଟାର୍ଟ ହେଲା। ଏ ଯୋଉ କୋଡିହଣା। କୋଡିଏ ହଣା ହବ ଚାରିଥର ବିଲ ଯୋଉ ଟ୍ରାକ୍ଟର ଟା ଯିବ ଯେ ମାନେ କର ଘାସ ଗୁରା କାଟୁନି ଯେ ସେ ଟ୍ରାକ୍ଟରରେ ଯାଉଛି। ଟ୍ରକ୍ଟଟରେ ଯାଇ ସିଏ ବଳଦ ଲଙ୍ଗଳ ରେ ଚାଷ କଲେ ହବ ସେଟା ଲୋକ ଲୋକ କୋଡି ଆଣି ଦଉଛନ୍ତି ଆଉ ଲଙ୍ଗଳ ଚାଷ ନାହିଁ ତାପରେ ଟ୍ରାକ୍ଟର ଚାରିକର ବୁଲା ଯାଉଛି ଆଉ।
ଆଜ୍ଞା ଆପଣ ମୁଗ ଚାଷ ବି କରୁଥିବେ ମୁଗ ସାଧାରଣତଃ କେଉଁ କେବେ ହୁଏ ଖରାଦିନେ ତ ହୁଏ ମୁଗ ବା ମୁଗ ବିଷୟରେ କିଛି କୁହନ୍ତୁ କେମିତି ସେ ହୁଏ ମୁ ଫାଷ୍ଟ ଫାଷ୍ଟ ସିଞ୍ଚନ ହୁଏ ନା ପ୍ରଥମେ ହଳ ହେଇ ସାରିଲ ପରେ ପରେ ମୁଗ ସିଞ୍ଚନ ହୁଏ।
ହଁ ଖରା ଖରାଦିନେ ହୋଉଛି। ଖରା ଦିନ ଆରମ୍ଭ ହେଲା ହେଲା ଖରାଟିଆ ଗୋଟେ ଚାଷ ହୁଏ ତାପରେ ପାଣି ମାନେ ଯୋଉ ବତର ଟିକେ ହେଲା ପରେ ବର୍ଷା ପାଣି ଯୋଉ ବତର ହେଲା ପରେ ତାର ଚାଷ ହେଇଛି ନା। ତାର ବୁଣନ୍ତି ବିରି ମୁଗ ବିରି। ତାର ଆଉଥରେ ବର୍ଷା ହେଲା ଭିତରେ ସେ ଗଛ ହବ। ଯାଇକି ନାଁ ଟିକେ ଟିକେ ହେଇଯାଇଥିବ। ତାପରେ ବର୍ଷା ଭିତରେ ସେ ଠିକ୍ ହୁଏ ଆଉ। ଲୋକ ହୁଏ ଖରା‌ ଦିନେ। ପାଣି ମଡଉଚନ୍ତି ମୁଁ ଘରେ ହଉ ବିରି ହଉ ଶସ୍ୟ। ଧରି ଫକେଇଚି ଶୁଖିଲା ପଡି ଯାଇଛି। ଆଉ ଯାହାର ପାଣି ଅଛି ସେମାନେ ମରଉ ନାହାନ୍ତି ଆଉ। ଏମତିରେ ତ ପାଣି କେଇ ରହୁନାହିଁ
ହ ଆଜ୍ଞା।
ତମ ଆଡେ କେମତି କଣ ଅଛି।
ଆଁ ଆମ ଆଡେ ବି ସେମିତି ଚାଲେ। ଏଁ ପ୍ରଥମେ ଖରାଟି ଆହୁଳ ହୋଇଯାଏ ତାପରେ ଟିକେ ଏ ବଂ ସାଧାରଣତଃ ଧାନ ଚାଷ କରିବା ଖରା ଟିକେ ହଳ ହୁଏ ତାପରେ
ପ୍ରଥମେ ଲୋକ ହଳ କରିଦେବେ ତାପରେ ମୁଗଛ ପକେଇ ଦିନ୍ତି ତାପରେ ସେ ତ କିଛିଟା ବର୍ଷା ହେଇ ସାରିଲା ପରେ ସିଏ ଆପେ ଆପେ ଗଜା ହେଇ ଗଛରେ ପରାଣତ ହେଇ ଲ ଗଛ ଉତ୍ମନ ହେଇଯାଏ ତାପରେ ସେ ପସି ହୁଏ। କଷିହେକି ମୁଗ ହୁଇକି ମୁଗ ଯେତେବେଳେ ଶୁଖିଯାଏ। ତ ଆମେ ତାକୁ ଉପାଡ଼ିଆଣି ମୁଗ ସବୁ ତାକୁ କିମ୍ବା ଧୁମାଳ ମେସିନରେ ହେଉ ତାକୁ ଆମେ ତ କରୁ।
ଆଉ
ହାଲୋ।
ହୁଁ।
ହ
ଆଉ କେମିତି କଣ ହୁଏ।
ତ ଏମିତି ଏଇ ଭାବରେ ହୁଏ କୋଳଥ ବିରି ଆପଣ ଚାଷ କରନ୍ତି। ନାଁ କେବଳ ଖାଲି ମୁଗ ଧାନ ଏଇ ସବୁ ଚାଷ କରନ୍ତି।
ମୁଗ, ଧାନ, ବିଡି, କୋଳଥ, ମାଣ୍ଡିଆ।
ଏ ଜହ୍ନି କିଛି ଆପଣ ଚାଷ କରନ୍ତି। ଆପଣଙ୍କ ବାରିଆଡେ ବର୍ଷା ଦିନ ପାଇଁ କିଭଳି ନିଜ ଘର ପାଇଁ ଜହ୍ନି, ଛଚିଦ୍ରା, କାକୁଡି। କଖାରୁ ଏଇସବୁ ଭାବ ଏ ଭାବରେ କିଛି ଚାଷ କରନ୍ତି ନାଁ କେବଳ ଖାଲି ସେ ଧାନ ମୁଗ, ବିରି, କୋଳଥ ଏସବୁ ଚାଷ।
ହୁଁ ସବୁ ସବୁ।
ହାଲୋ। ହାଲୋ।
ହଉ ମୁଁ ଭାଇ ଆଉ ଟିକେ ହେଲେ ଫୋନ୍ କରିବି ଆଉ।
ହାଲୋ।
ହାଲୋ।
ହଁ କୁହନ୍ତୁ ଆପଣ କିଛି ନିଜ ଘର ପାଇଁ ଜହ୍ନି, ଛଚିଦ୍ରା, କାକୁଡ଼ି। ଏଇସବୁ ଚାଷ କରନ୍ତି ନାଁ ଖାଲି ଧାନ ରୁଅନ୍ତି ଆଜ୍ଞା।
ମୁଁ ଆଉ ଟିକିଏ ହେଲେ ଫୋନ କରିବି ଆଉ।
ଆଜ୍ଞା ତ ଆପଣଙ୍କ ସାଙ୍ଗରେ କଥା ହେଇକି ଭଲଲାଗିଲା ଧନ୍ୟବାଦ।
ଆଉ।
ଆଜ୍ଞା।
ଆ ବୋଉ।
ହାଲୋ। ହାଲୋ।
ହାଲୋ।
ହାଲୋ। ଆଜ୍ଞା। ବହୁତ ମେଘ ପକେଇଲାଣିତ ଆପଣଙ୍କ ସାଙ୍ଗରେ ବହୁତ କଥା ହେଇକି ମୋତେ ବହୁତ ଆନନ୍ଦ ମିଳିଲା ତ ଆପଣବି ବହୁତ କିଛି କହିଲେ କିଛିବି ଆପଣଠୁ ଜାଣିବାକୁ ପାଇଲି। ଆଉ ମୁଁବି ଯାହା କହିଲି ଆପଣବି କିଛି ଜାଣିବା ପାଇଥିବେତ ଆମ ବାରଆଡେ ବିଭିନ୍ନ ପ୍ରକାର ଚାଷ ଥିବି ହୁଏ। ଏମିତି ଘରେ ଖାଇବା ପାଇଁ ଜହ୍ନୀ ଛଚିଦ୍ରା କାକୁଡି କଖାରୁ ଏଇ ସବୁ ହୁଏ ଆପଣବି କରୁଥିବେ ତ ଆପ ଆମ ସାଙ୍ଗେ।